ଆଉ
ହୁଁ ହୁଁ କୁହ?
ହୁଁ କଣ କରୁଛ?
କଣ କରିବି ବସିଛି।
ହୁଁ ହୁଁ।
ତମେ କଣ କରୁଛ?
ନାଇଁ ଜଷ୍ଟ ମୁଁ ଏଇନା ଖଟ ଉପରକୁ ଆସିଲି ବସିଲି କିନା।
ହୁଁ ହୁଁ
ବାହାରେ ବର୍ଷା ଟିକେ ଟିକେ ପକେଇଲାଣି। ହୁଁ। ଆଉ ଦିନମାନ ଆଜି କେମିତି କଁ କଟିଲା କୁହ।
ଦିନ ନମ୍ବର ଯାକ କଣ ଖାଇବା ପିଆ ସୁଅ ବର୍ଷା ହୋଉଛି କୁଆଡେ଼ ଯିବାର ନାହିଁ କି ଆସିବାର ନାହିଁ।
ସେ ଏମିତି ଏଇ କଥା ଟା ନେଇକି ମତେ ସ୍କୁ ଟାଇମ୍ କଥା ମନେ ପଡୁଛି। ଆମ ସ୍କୁ ଟାଇମ୍ ଟା ଯଦି
ହ ଏମିତି ବର୍ଷା ଯଦି ସ୍କୁଲ ଟାଇମ୍ ରେ ହୁଅନ୍ତା ତାହେଲେ ଆମେ ସ୍କୁଲ ନ ଯାଇଥାନ୍ତେ ଭଲ ହେ ତାହେଲେ ଆମେ ସେତେବେଳେ କହୁଥିଲେ ସବୁ ବର୍ଷା ହୋଉ ହୋଉ ହେଲେ ବର୍ଷା ହୋଉନଥିଲା ସେତେବେଳେ
ହଁ ହଁ ହଁ ଠିକ ଠିକ ରା ରାଇଟ।
ହେ ହେ। ହେଲେ ଏବେ ଆମେ ଚାହୁଁନୁ କି ବର୍ଷା ନ ହୋଉ ଟିକେ ମଣିଷ ବାହାରକୁ ଯିବ ବୁଲିବ। କଣ କରିବ ଖାଲି ବର୍ଷା ହୋଉଚି।
ନାଇଁ ସେଇଟା ତ ହବ ତ ଆଉ ସେଇଟା ତ ପ୍ରାକୃତିକ କ୍ଷୟ ହୁଏ। ବର୍ଷା ଦିନେ ବର୍ଷା ହବ ଖରା ଦିନେ ଖରା ହବ ଶୀତ ଦିନେ ଶୀତ ହିଁ ହବ ହୁଁ ହୁଁ।
ହୁଁ।
ଉଁ ହୁଁ। ଆଉ। ଗଅ ଯୋଉ କଣ କହୁଥିଲ କି ବାବା କଣ କରନ୍ତି ସର୍ଭିସ୍ କରୁଛନ୍ତି ନା କ କଣ?
ନାଇଁ ନାଇଁ ବାପା ମୋର ହୋଟେଲ ଲାଇନ୍ ରେ।
ହୁଁ ଆଉ ମାମା
ମାମା ହାଉସୱାଇଫ୍।
ଆଛା ତମକୁ ରୋଷେଇବାସ କରିବା ପାଇଁ ଭଲ ଲାଗେ
ମତେ ସତ କଥା କହିବାକୁ ଗଲେ, ଯାହା ଯାହା ମୁଁ ଖାଏ ସେଇ ସବୁ ହିଁ ରୋଷେଇ କରେ।
ଅନ୍ୟମାନଙ୍କ ପାଇଁ
ହଁ ଅନ୍ୟମାନଙ୍କ ପାଇଁ ହଁ ଏତେ ବଡ ଫ୍ୟାମିଲି ହେଲାଣି, ଏତେ ସାରା ରୋଷେଇ କଲା ବେଳକୁ, ମନ ଟା ଭାଙ୍ଗି ଯାଇଥାଏ କି? ଘରେ ତୁ। ଘରେ ତ ଏତେ ସାରା ଲୋକ ଅଛନ୍ତି ଆଉ ପ୍ରାୟେ କଣ ରୋଷେଇ କରିବି।
ହଁ ସେଇଟା ବି ଠିକ୍ କଥା।
ହଁ।
ହୁଁ।
ଘରେ ମାମା ଅଛନ୍ତି ଖୁଡି ଅଛନ୍ତି ମୁଁ ବୁଢୀ ମା ଅଛନ୍ତି
ଘରେ ଟିକେ ହେଲ୍ପ କରିଦଉଥିବ ଆଉ ରୋଷେଇ ବାସରେ।
କିଛି ନୁହଁ ମୋ ସାନ ଭଉଣୀ ଅଛି ସିଏ ଏବେ ଯାଇ ଯେତେ ରୋଷେଇ ବାସ ଶିଖିଲାଇଁ ମୁଁ କିଛି ଶିଖିନି।
ଉଁ ହୁଁ। ମାନେ ସାନ ଭଉଣୀ ତୁଳନାରେ ହେ ସରି ତମ ତୁଳନାରେ ସାନ ଭଉଣୀ
ବହୁତ କିଛି ହଁ ଶିଖି ସାରି ଆରେ ଘରର ବଡ ଯିଏ, ସେ ଟିକେ ଗେହ୍ଲା ହେଇଥାନ୍ତି। ତାପରେ ହ ମତେ କିଛି ବି କାମ କରିବାକୁ ପ୍ରାୟ ଉଁ କେହି କୁହନ୍ତି ବି ନାହିଁ, ତାପରେ ଯଦି ବିି କିଛି କାମ ଥାଏ ସେଇଟା ମୋ ସାନ ଭଉଣୀ କହି- କରିଦିଏ ମୁଁ କୁହେ ନ କୁହେ ଯଦି ମୋ ଆଡ଼କୁ ସେ କାମ ଟା ଆସି ଲା ସେ କହିବ ମୁଁ କରିଦେବି ଥାଉ ସିଏ ନ କରୁ
ଆଚ୍ଛା ଯେମିତି କିି ତମେ କହିଲ ଘରରେ ବଡ଼ ଯିଏ ସିଏ ସବୁବେଳେ ଗେଲା ଥାଏ। ତ ସମସ୍ତଙ୍କ ଚାହି ତମକୁ ବେଶୀ କିଏ ଭଲ ପାଆନ୍ତି ଘରେ?
ମୋ ଜେଜ
ହୁଁ ହୁଁ।
ମୋ ଜେଜ ଜେଜଙ୍କ ପରେ ମୋ ମୋ ବାପା
ହୁଁ ହୁଁ।
ଆଉ ତାପରେ ମୋ ବୁଢୀ ମା ତାପରେ ମୋ ବୋଉ। ମାନେ ମୁଁ ଯେତେ ଜାଣିଛି।
ହୁଁ ନାଇଁ ଏଇଟା ତ ମାନେ ୟୁନିଭର୍ସିଆଲ୍ ବେଧେ ଏଇଟା
ଏଇଟା ଉଁ ମାନେ ତମେ ଜାଣିଛନା ଏଇଟା ସମସ୍ତଙ୍କ ସହିତ ଏଇଟା ଆଚ୍ଛା ଏମିତି କିଛି ହେଇଛି ମାନେ ତମର ଭୁଲ୍ ନଥିବ ତମକୁ ଘରେ ପାଟି କରୁଥିବେ ତମେ। କା ପାଖରେ ଯାଇଁକି
ହଁ ଯଦି ମୁଁ ଭୁଲ୍ ଥିବ ବି ଯୋଉଟା ମୁଁ ନ କହିକି କି ନାହିଁ ଏଇଟା ମୋର ଭୁଲ୍ ଅଛି ବୋଲିକି
କୋଉଟା?
ଯଦି କିଛି ବି ଗୋଟେ ଭୁଲ ଅଛି।
ହୁଁ।
ମୋ ଘର ଲୋକ ସେଇଟା କେବେ ବି ବିଶ୍ବାସ କରିବେନି କି ଏଇଟା ମୁଁ ଭୁଲ କରିଛି। ଯୋଉ ଯାଏଁ ମୁଁ ନ କହିଛି କି ହଁ ମୁଁ ଏଇ ଭୁଲ ଟା କରିଛି ବୋଲି।
ଆଚ୍ଛା
ହାଲୋ ହାଲୋ
ତାହେଲେ ପୁରା ଓଲ୍ଟାଟା ଆଉ ତ ଆମେ ଭୁଲ୍ କରିଥାଉ କିବା ନ କରିଥାଉ। ସାମ୍ନା ବାଲା ର ବି ଭୁଲ୍ ଯଦି ଥିବ ତ ଆମକୁ ବି ଘରେ ପାଟି ଶୁଣିବାକୁ ପଡ଼େ ଯଦି ଆମ ଆଡ଼ୁ ଭୁଲ୍ ଥିବ ତ ସେଥିରେ ବି ଆମକୁ ପାଟି ଶୁଣିବାକୁ ପଡ଼େ।
ନା ନା ଆମର ସେମିତି ନାହିଁ।
ଯଦି ସାମ୍ନା ବାଲରେ ଭୁଲ୍ ଥିବ ତାହେଲେ ବେଶୀ ପାଟି ଶୁଣିବାକୁ ପଡ଼େ ମତେ।
ହଁ ଫାଷ୍ଟ କଶ୍ଚେନ୍ ତୁ କଣ ପାଇଁ ଯାଇଥିଲୁ ସେଠିକି? ତୁ ଯାଇଥିଲୁ କି ବୋଲି କେତିକି ହେଲା ତୁ ନ ଯାଇଥିଲ ହେଇ ନଥାନ୍ତା ତୁ କାଇହିଁ ଯାଇଥିଲୁ ସେଠିକି?
ନା ନା ଆମର ସେମିତି ନାହିଁ ଆମର ଯଦି ଭୁଲ ଥିବ ବି ତ ଉଲ୍ଟା ଚଉଢି ଯିବେ କି ନାଇଁ ଆମ ଛୁଆ ସେ ଭୁଲ୍ କରିନାହାନ୍ତି।
ହଁ ଖାଦ ମୋ ସହିତ ନୁହଁ ଆଉ ଆଉ ଯେ ମୋ ଭାଇ ଭଉଣୀ ରହିଲେ ବି ତାଙ୍କ ସହିତ ବି ସେଇଆ।
ଆଚ୍ଛା
ଉହୁଁ
ଆଉ ଖ
ଆଉ ପଢାପଢି କୋଉ ପର୍ୟ୍ଯନ୍ତ କରିଛନ୍ତି।
ଅ ଗ୍ରାଜୁଏସନ କମ୍ପ୍ଲିଟ୍ କଲି।
ଆଛା ଗ୍ରାଜୁଏସନ୍ କପ୍ଲିଟ୍ କରୁଛନ୍ତି ଆଉ କିଛି ଜବ୍ ଫପ୍ ପାଇଁ ଆପଲାଏ ବି କରିଥିନି।
ନା କିଛି ଆପ୍ଲାଏ କରିଲି ନାହିଁ ତାପରେ ଘରେ ବି ମ୍ୟାରେଜ ଠିକ କରିଦେଲେ।
ଓ ଆଚ୍ଛା ତମର ମ୍ୟାରେଜ ବି ସରିଗଲାଣି?
ମ୍ୟାରେଜ ସରିନି। ଠିକ ହେଇ ଅଛି ଆର ବର୍ଷକୁ ହବ ଆଉ।
ଆଚ୍ଛା ମାନେ ହବ ଆଗକୁ।
ହଁ।
ଆଁ?
କଂଗ୍ରାଚୁଲେସନ ଏତେ ଜଲଦି ବାହା ହେଇଥିବାରୁ ମାନେ ବାହା ହବାକୁ ଯାଉଥିବାରୁ।
ଏତେ ବର୍ଷ କଣ ବାଇଶ ପ୍ଲସ ହେଲାଣି।
ତ ଏବେ ବି ଛୋଟ ଅଛ ନା ତମେ?
ନାଇଁ ଆମ ଆମର ମାନେ କହିବାକୁ ଗଲେ ମୋର ବହୁତ ଲେଟ ରେ ଆମ ଘରେ ମୋର ବହୁତ ଲେଟରେ ମ୍ୟାରେଜ ହଉଛି ଆଉ କିଛି ନୁହଁ।
ନାଁରେ ଟା।
ଆ ମୋ ବଡ ବାପାଙ୍କର ଦିଟା ଝିଅ ଅଛନ୍ତି। ତାଙ୍କ ଝିଅ ଦିଟା ମୋଠୁ ବି ସାନ ମାନେ ମୋ ବାପା ନ ଚଲଦେଇ ହେଇଥିଲା ନା ତ ସେ ହଉଛନ୍ତି ମାନେ ମୋ ଜେଜେଙ୍କର ଉ ଭାଇଙ୍କର ପୁଅ ହେଲା ତ ତାଙ୍କର ସେ ଝିଅ ଦିଟା ଥିଲେ। ସାର ତାଙ୍କ ଝିଅର କେତେ ଉଣେଇଶ ପ୍ଲସ ହେଇଥିଲା। ତାଙ୍କ ବାହାଘର କରିଦେଲେ ବାହାଘର କରିକି ସେଇ ଝିଅ ଏବେ ମାନେ ପ୍ରେଗନଣ୍ଟ ଅଛି। ଆଉ ଏକାଥର କେ ତାର ତିନିଟା ଛୁଆ ଏବେ।
ଆଁ?
ସିରିୟସଲି।
ହଁ, ସତ କଥା ଶୁଣିକି ଆଶ୍ଚର୍ଯ୍ୟ ବି ଲାଗୁଚି। ମାନେ ତୁ ଏନ୍ତି ଶୁଣିଥିଲୁ, ହେଲେ ଇଏ ସେ ପୁଣି ପୁରା ଦେଖିବ ଗେଡା଼ ହେଇକି ପୁରା ପତଳା। ଜୀବନ ଯାଉଚି ଆଉଚି ତାର।
ହଁ, ତ ତିନିଟା ମାନେ, ତ ସେ ଦିଟା ମାନେ ତିନିଟା ମାନେ, ତ ସେ ସେଇଟା ଦେଲେ। ଭରଣ ପୋଷଣ ଠିକଠାକ ମିଳି ନଥିବ ନା?
ଆରେ ନାଇଁ ଏ ଆରେ ଏ ସେ ଝିଅର ବି କମ୍ ଇଚ୍ଛା ହେଲା। ଆ ଉଣେଇଶ ପ୍ଲସ ମାନେ ଏବେ କହିବାକୁ ଗଲେ ତାକୁ ଏଇଟା ଜୁନ ଜୁନ କୋଡିଏଟା ତାକୁ କୋଡିଏ ବର୍ଷ ଚାଲିଲା।
ଠିକ୍। ଇଏ ଜରା ସନା
ବହୁତ ପ୍ରୋବ୍ଲେମ ହଉଛି ଆଉ କିଛି ନୁହଁ।
ହଁ ଇଏ ବହୁତ
ଏତେ ଛୋଟ ବୟସରେ ଆ ତା ମରେଜକୁୁ ବର୍ଷେ ବି ହେଇନି। ହଁ ମାନେ କେତେ ମାସ ହଉଛି? ନଭେମ୍ବର ଡିସେମ୍ବର ନଭେମ୍ବର ରେ ତା ମ୍ୟାରେଜ ହେଇଛି।
ନଭେମ୍ବର ହେଲେ ନଭମ୍ବର, ଡିସେମ୍ବର, ଜାନୁଆରି, ଫେବୃଆରି, ମାର୍ଚ୍ଚ, ଏପ୍ରିଲ, ମେ, ଜୁନ୍, ଜୁଲାଇ। ତଅ ଏଇଟ୍ ମନ୍ଥ।
ହଁ। ଆଠ ମାସରେ ପାଞ୍ଚ ମାସର ପେମେଣ୍ଟ।
ହେ ଭାଇ ମତଲବ ବୋ ଅଲଗ ହି ଲେବଲ କା ବନ୍ଦା ହେ।
ହୁଁ
ତ ମୁଁ କଣ କହିବି, ମୋ ବୋଉ ତ ନିଜେ ପଞ୍ଚମ ଶ୍ରେଣୀରୁ ବା ହେଇକି ପଳେଇ ଆସିଚି।
ଆଁ
ମୋ ମମିି ଦିହରୁ ସେ, ପଞ୍ଚମ ଶେ, ଶ୍ରେଣୀରୁ ବା
ଆଜ୍ଞା ଆରେ ମୋ ବାପା ତ ମ୍ୟାରେଜ କରିଛନ୍ତି କେତେ ବର୍ଷରେ କହିଲ? ତେଇଶି ବର୍ଷ ହେଇଥିଲା? ମୋ ବାପା ମ୍ୟାରେଜ୍ କରଥିଲେ, ମୋ ବାପାଙ୍କ ଏଜ ହଉଚି ତୁ ଭାବିନେ ମୋ ମାମା ଠିକ ଅଛି ତମକୁ ଆସି ସବ୍ ତମକୁ ଆସି ଛବିଶି ହେଲାଣି, ଏବେ ଯାଇ ବସିଛ ମ୍ୟାରେଜ କରିନ?
ନାଇଁ ସେଇଟା କଣ କହିଲ ମାନେ ମୋର ମାନେ ଇଛାନାଇ
ଆକୁଚୁଆଲି ମୋ ବାପାଙ୍କର ଲଭ୍ ମ୍ୟାରେଜ ହେଲା, ତ
ଓ
ଓ କ ମାନେ ବାପାଙ୍କୁ ଆମେ ଆମ ବାପା ଏତେ ଆମ ସହିତ ତମ ଫ୍ରେଣ୍ଡଲି ଅଛନ୍ତି କି, ତାଙ୍କୁ ଆମେ କମେଣ୍ଟ ବି ମାରିଦବୁ କି ଆମେ ସବୁ ଆ ମାରେ ଆବୁ କେ ପ୍ୟାର କେ ନିଶାନୀ ହେ।
ହଁ, ବାପାଙ୍କ ସହିତ ତ ଏନ୍ତି ଥ ମାନେ ସେତ ମାନେ ଗୋ ଗୋଟେ ଟାଇପ ର ସାଙ୍ଗ ତ କହିଲେ ଚଳେ ତମର
ଓ ବାସ ଆମେ କହିଦଉ କିଛି କହନ୍ତିନି ହସନ୍ତି ଆଉ କିଛି ନା
ହୁଁ ଉଁ
ହଉ ଆଉ ରଖୁଛି।
ନାଇଁ ମୁଁ ରଖିବି ଏଇଟା, ନାଇଁ ତମେ ରଖିବ ଠିକ୍ ଠିକ